ହଁ କଣ କରୁଚ?
କିଛି ନାହିଁ ଆଉ ଖାଇକି ଆଇଲି ଆଉ।
ଓହୋ।
ତମେ?
କାମ ସରିଲା
ହୁଁ ତମେ କଣ କରଚ?
ମୁଁ ବି ଏମତି ଖାଇକି ଅଛି।
କଣ ଖାଇଲ?
ଭାତ ଭେଣ୍ଡିଆଳୁ ଭଜା କଖାରୁ ଶାଗ।
ଏମତି ଆଉ।
ହୁଁ ତମେ କଣ ଖାଇଲ?
ଭାତ, ଶାଗ, ଭଜା, ଡାଲି।
ଓହୋ।
ହୁଁ।
ହଉ।
ହୁଁ ହୁଁ।
ଆଉ କଣ କରୁଚ ଏବେ?
କିଛି ନାଇଁ ଶୋଇଥିଲି ଆଉ କଣ କରିବି
ହଁ।
ହୁଁ ଆଉ କଣ ବିକାମ ଆମର
ହଁ ହଁ ତୋମର ତ କିଛି କାମ ନାହିଁ ଆଉ।
ତମର କି କାମ?
ହୁଁ ମୋର ବି କିଛି କାମ ନାହିଁ ମୁଁ ଖାଲି ରାତିରେ ରୋଷେଇ କରୁଛି।
ଓହୋ ଦିନରେ କିଏ କରୁଛି?
ଦିଦି।
ତମେ କିଏ କିଏ ରହୁଛ କି?
ହ ଆମ ଭାଇ ଦିଟା ମୋ ଦିଦି ଗୋଟେ ମୁଁ।
ଆଚ୍ଛା। ଦିନରେ ଦିଦି ସନ୍ଧ୍ୟାରେ ତମେ।
ହୁଁ ପଳି କରି ଦେଇେଛ ହୁଁ।
ଦିଦି କଣ କରୁଛନ୍ତି?
ଦିଦି ଏମିତି ସବୁ ପରୀକ୍ଷା ଦଉଛି ସେଥିପାଇଁ ପ୍ରସ୍ତୁତ ହଉଛି। ପଢୁଛି।
ଆଚ୍ଛା ଆଚ୍ଛା। ଭଲ କଥାଡିଜ ମିଶିକି ପ୍ରିପେୟାର ହେଉଛ ଆଉ ନେଇାଇକି।
ଆଁ
ଦି ଜଣ ଯାକ ମିଶିକି ପଢୁଛ ତାହେଲେ କହିଲି।
ହଁ ସେଇ ଅଲଗା ପଡ଼ିୁଛି ମୁଁ ଅଲଗା ପଡିୁଛି।
ହୁଁ ହୁଁ।
ହୁଁ।
ଆଉ ବର୍ଷା ହଉଛି କି ନାଇଁ ତମ ଆଡେ?
ହଁ ହଉଥିଲା ଏବେ ଛାଡିଛି ତମ ଏଡେ ହଉଛି କି?
ହୁଁ ହବନି ଆମ କଣ ଅଲଗା ଅଛି।
ହଁ।
ବର୍ଷା ହଉଛି ଖରା ହଉଛି ବର୍ଷା ହଉଛି କଣ ହଉଛି କେଜାଣି?
ହଁ ପୁର
ହୁଁ କଣ ଖାଇଲ ପଖାଳ ଖାଇଲ ନା ଶୁଖଲା।
ହଁ।
ହଁ।
ସେଣାଇକା
ପଖାଳ ଖାଇଲ ନା କଣ ଖାଇଲ?
ରପ ଖାବ ମିସଥିଲା ରାପୋକ ଖା ଭାଇ ଯେ
ଭଲ ଆଉ।
ହଁ।
ହୁଁ। ହଉ।
ହଁ ନିଦ ନାହିଁ କି ଥାାଇ କିି?
ମତେ ନିଦ ହଉନି ଦିନରେ ମୁଁ ଶଉନି ଏକା।
ହ ହୋ।
ରାତି ଅନିଦ୍ରା ଥିଲେ ହିଁ ଶୋଇପଡୁଚି। ରାତି ଏତ ଯଦି ନିଦ ଲାଗ୍ିନଥାଉଛି ଦିନରେ ଜୋର ଲାଗୁଛି ଶୋ ପଡୁଛି ନହେଲେ ଦି
ଭଲ ଆଉ।
ହଁ।
ହଁ।
କଣ ଆଉ ଖବର?
କ ଖବର ଏମିତି ଚାଲିଛି ଦୁଃଖରେ ସୁଖରେ ସୁଖ ତ ନାହିଁ ଦୁଃଖ ତୁ ବି ନାଇଁ କିଛି ନାଇଁ ନର୍ମାଲ।
ଆଁ ହା।
ହୁଁ କୁକୁର ହଁ ଏମତି ମତେ ଟିକେ ଇଚ୍ଛା ନାହିଁ।
ବିଲେଇ
ମତେ ଇଚ୍ଛା ନାହିଁ ପଶୁ ପକ୍ଷୀ ଟିକେ ବଲେ କଣ ଇଛା ବଲେ କଣ ଏମତି ଦେଖ ଇଏ ଇଚ୍ଛା ଏମିତି ଘରେ ରଖିଲେ ଇଛା ନାହଁ।
ହଁ ମୋତେ ବି।
ହୁଁ। ଗନ୍ଧୁଥିବ ସବୁଆଡେ ହଗି ଦଉଥିବ ସବୁ। ହୁଁ।
ହଁ।
ମୁଁ ପରା କଣ କରିବା। ତମ ରଖିବ କୁହ କଣ?
ଆମ ସାମ୍ନା ଘରେ ରଖିଛନ୍ତି ଚାରିଟା।
କେତେଟା?
ଚାରିଟା।
ହେ' ପ୍ରଭୁ।
କୁକୁଡ଼ା ବି ରଖିଛନ୍ତି।
କୁକୁଡର ମାନ ଖାଇଦଉ ନାହାନ୍ତି କୁକୁଡ଼ା।
ନାଇଁ। ଆଉ ଠେକୁଆ ରଖିଛନ୍ତି।
ସବୁ ତ କଣ ଚିଡ଼ିଆଖାନା କରିଛ ନା କଣ?
ହଁ ବୋଧେ।
ମିଟୁ ରଖୁଛନ୍ତି କି ବା।
ରଖି ନାହାନ୍ତି ସେଇଟା।
ଉ ହୁଁ।
ହୁଁ ପଣସ ଖାଉଛ ତମେ।
ହଁ ଖାଉଛି ତ। କାହିଁକି ମିଳୁନି? ହୁଁ।
ଓହୋ କଣ ବରା ବନେଇ କି? ଖାଉଛ ନା ସେମିତି ହିଁ ଖାଇଦଉଛ। ଓ ହୋ।
ମିଳୁନି କିଏ ଆଣି ଦଉଛ ଆମକୁ?
ଉହୁଁ ହଁ।
ଆଣିବଦ ଗୋଟେ ତମ ଗାଁକୁ ଗଲେ।
ହଁ ଆମ ଘରେ ଅଛି ଏବେ ପଣସ।
କୋଉ ଘରେ?
ଏଇଠି ଅଛି।
ହୁଁ କି ପଣସ ଖଜୁରା ପଣସ କି ନରମାଲ?
ନର୍ମାଲ।
ମିଠା ଅଛି। ଏତେ ନାହିଁ।
ଖାଇ ନୁ ଏକା ଆମେ।
ଓହୋ। ହଉ ମିଠା ଦଉଥିଲି। ଓହୋ ମିଠା ହଉଥିଲେ ରଖିଦେଇଥିବ ଆଉ।
ହଉ।
ହୁଁ।
ଆଖୁ ଖାଉଚ ନା ନାଇ?
ହ ସବୁ ଖାଉଛି।
ହଁ।
ଖାଇବାରେ ନୋ କମ୍ପରମାଇଜ। କହିଲୁ ନା ଖାଇବାରେ ନୋ କମ୍ପରମାଇଜ ସବୁ ଖାଉଛି ମୁଁ।
ସବୁ ଖାଉଛ?
ହୁଁ ଭଲ ଖାଇବା ଜିନିଷ ନାଇ ଲାଉ ହଁ।
ଆଉ କେମିତି? ବୋଇତାଳୁ ଖାଉଛ? ହୁଁ କାଙ୍କଡ?
ହଁ।
ଆଉ କଲରା?
ହଁ ଆଗରୁ ଖାଇଛି। ହୁଁ ସନ୍ତୁଳା କଲେ। ସନ୍ତୁଳା କଲେ ନହେଲେ ପାଚିଲାଟା କାଟିଲେ
ହୁଁ ହଉ।
ତମେ ବୋଧେ ଟିକେ ବାଛି ଖିଆ।
ହେଁ ହେ ହେ ହେ ଖାଉଛି ଲାଉ ଖାଉନି ହୁଁ। କଲରା ଖାଉନି ଆଉ ସବୁ ଖାଉଛି। କଲରା ବି ଟିକେ ଟିକେ ଖାଇଥାଉଛି ଆଉ।
ଚିକେନ୍, ମଟନ୍, ଅଣ୍ଡା, ମାଛ?
ଚିକେନ ଖାଉଛି ଯେ ଏତେ ଇଚ୍ଛା ନାହିଁ। ମଟନ୍ ବି ଇଚ୍ଛା ନାହିଁ। ହୁଁ ମାଛ ବୋଲି ମୁ ପାଗଳ।
ଆହା ବିଲେଇ
ହୁଁ ମାଛ ହଁ କଙ୍କଡା ଚିଙ୍ଗୁଡି। ସବୁ ଇଚ୍ଛା
ତମ ଜଳ ଚର ବାଲା ନାଇକି?
ହଁ।
ଚର ପ୍ରାଣୀ ପଇଲା।
ହଁ।
ହୁଁ। ହଉ ଅଭିନନ୍ଦନ ମାଛ, ଚିଙ୍ଗୁଡି, କଙ୍କଡା ଖାଉଚୁ ଆଉ।
ହଁ ପରା।
ହୁଁ। ମାଛ ଧରି ଯାଉଛୁ କେ
ସନ୍ଧ୍ୟାବେଳେ ଯାଇଥିଲି।
ହୁଁ।
ନାଇଁ ଜାଣୁନି
ଓ ହଉ।
ସେ ତ ହଲଚଲ ହେଲେ ମତେ ଡର ଲାଗିବ।
ବଲେ କଣ ତମେ ମାଛ ଦେଖିକି ବି ଡର ନା କଣ?
ସେ ଯେମିତି ଛାଟି ପିଟି ହଉଥିବ
ଲାଠିରେ ଲାଠିରେ ମଶାରୀରେ ଜାଲ ଅଛି
ହଁ।
କଙ୍କଡ଼ା ଧରି ଯାଇଚ।
ହୁଁ। ନଦୀରେ ସେ ଯୋଉ ପଥର ନାହିଁ ପଥର?
ଆର ବର୍ଷ ଧରିଥି
ଓଃ କଙ୍କଡ଼ା କି ଟେଷ୍ଟ। ସାନ ସାନ କଙ୍କଡା ହେଇଥିବ ଏମତି ଟେଷ୍ଟ ଲାଗିବ।
ହୁଁ।
ହୁଁ।
କଁ କରିବା। ଆମର ପରା ଟିକେ ଖାଇବା ଭଲ ହୁଁ।
ମତେ ନେଇକି ଛାଡି ଦିଅ ତମ ଗାଁରେ।
ହୋଉ ଛାଡ଼ିଦେବି ମାଛ ଖାଉଥିବ ଆଉ।
ଅ ମାଛ ପାଇଁ କା ଯିବି।
ଓହୋ। ମାଛ ବାଲା ଗୋଟେ ଦେଖି ଦୋଉଚି ବାହା ହେଇଯିବ। କେତେ ମାଛ ଖାଉଥିବ ହୁଁ ହୁଁ। ସବୁଦିନ ମାଛ ଆଣି ଆଣି ଦୋଉଥିବ ତମକୁ। ଆଉ ତୁ ମାଛ, କଙ୍କଡା, ଚେଁଙ୍ଗୁଡ଼ି।
ନାଇ ମୁଁ ଖାଇମିଁନେଇ।
ଓ କିଣିକି ଖାଇବ ଧରିକି ଖାଇବନି।
ହଁ।
ହଉ ହଁ।
ହୁଁ।
ହଉ ଆଉ।
ବିଲ ଯାକରେ ବି ହେଇଥାଉଚି ନା।
ହୁଁ ବିଲ ଯାକରେ ଏମିତି ପଡ- ବର୍ଷା ଦିନେ ଟିକେ ଟିକେ ତ ହବ ଆଉ ଏବେ ଆଉ।
ହଁ ପଳଉଛି ତମ ଗାଁ କୁ।
ଯା ଗାଁରେ କାକା ମାନେ ଅଛନ୍ତି।
ହେଁ ତାଙ୍କୁ କହିଦିଅ ହ ମୋତେ ଟିକେ ରଖ- କେହି ସବୁ କାମ କରିଦେବି ଘରର।
ହଉ ଆଉ କହିଦେବୀ।
ହଁ।
ହଁ ରଖୁଚି ପରେ ଫୋନ କରୁଚି।
ଆଁ। ହଉ ହଉ ଠିକ ଅଛି ହଁ ହଁ ରଖ।